ହଁ।
କଣ କରୁଥୁଲ?
ଉଁହୁଁ ଉଁହୁଁ ଏ ପାର୍କରେ ଟିକେ ଚାଲୁଥିଲି ଆଉ।
ଅଁ ହଁ। ଖାଇ ସାଇଲଣି?
ନାଁ ଖାଇନି?
ଆଉ ନଅଟା
ନାଁ କଣ?
ମୁଁ କହିଲି ନଅଟା ଟାଇମ ହବ ଖାଇନ?
ନାଇଁ ମ ଟିକେ ଯାଇଥିଲି ଆଡେ ଇଏ ଯେ।
ଆଉ ତମ ଆଡେ କଣ ପୂଜା ପର୍ବ ପାଳନ ହଉଚି?
କଣ?
ତମ ଆଡେ କଣ କେମତି ପୂଜା ପର୍ବ ପାଳନ ହଉଚି କାର
ହୁଁଉଁ ଉଁହୁଁ ଆମ ଆଡେ ଧୁମଧାମରେ ପାଳନ ହୁଏ।
କଣ କେମିତି ତଥାପି କହୁନ?
ଏଇ ସ୍ରବ ପ୍ରଥମେ ମୂର୍ତ୍ତି ପାଇଁ ମାଟି ଆଣନ୍ତି।
ହଁ।
ହୁଃ ହୁଃ ଶୁଭୁଛି ମୋ କଥାଟା ଟିକେ ଠିକ୍ ସେ। ହୁଃ ହୁଃ ଏଁ ଦେହ ଖରାପ ହେଇଯାଇଥିବ ଖା୍ସ ହଉଛି ହେଃ ହାଃ ହାଁ
ଅଁ ହଁ।
ତାପରେ ହଉଚି କଣ କହିଲ ମାଟି ଆଣିଲା ପରେ ଯୋଉ କୋଉ ନଡ଼ା
ହଁ।
ଯୋଉ ବିଲର ଯୋଉ ଅମଳ କରାଯାଇଥାଏ ଧାନ ସହିତ ସେଇ ନଡ଼ା ସାହାଯ୍ୟରେ ମୂର୍ତ୍ତିକୁ ଆକାର ଦିଅନ୍ତି
ହୁଁ।
ହେଲା ବିଭିନ୍ନ ପ୍ରକାର ଏ ଏ ତାପରେ ସୁତୁଲି ମାଧ୍ୟମରେ ତାକୁ ବନ୍ଧାଯାଏ
ହଁ।
ସୁତୁଲି ମଧ୍ୟମରେ କହିଲୁ। ମଧ୍ୟନାରେ ବନ୍ଧା ଯାଇଥାଏ ତାସହିତ ତାଉପରେ ମାଟିର ଲେପ ଦିଆଯାଇଥାଏ। ମାଟିର ଲେପ ଦିଆ ଯାଇଥିବା ଦ୍ଵାରା ସେ ଟିକେ ମଜବୁତ ହେଇଥାଏ ତାକୁ ଶୁଖାଇ ଦି ଶୁଖାଇ ଦିଆଯାଏ ଶୁଖେଇ ଦିଆଯଲା ପରେ ଯୋଉ କପଡ଼ା ସାହାଯ୍ୟରେ ଦୋ ମାଟିଆ କରନ୍ତି।
ତାସହିତ ଦୋ ମାଟିିବା ପରେ
କଣ ଗୋଟେ ସାଉଣ୍ଡ ହେଲା?
ଏ ଟିକେ କ ବୋଉ କଲ୍ କରିଥିଲାତ।
ଅଁ ହଁ।
ତାସହିତ କଣ କରାଯାଏ ଦିଇ ଦିନ ଥିବ ମୂର୍ତ୍ତି ମିସ୍ତ୍ରୀ ଆସିକି
ହଁ।
ସିଏ ଠାକୁର ଗଢ଼ିଥାନ୍ତି ସେଆସିକି କଣ କରନ୍ତି ନା କ ତାଙ୍କ ମଧ୍ୟରେ କଲର ଦିଅନ୍ତି।
ହଁ।
କଲର ଦିଆ ପରେ ପୂଜା କରାଯାଇଥାଏ ଆଉ ପୂଜା ଦିନ ଆଉ ତାର ପଞ୍ଚୁକ ପାଞ୍ଚ ଦିନ ପାଳନ କରାଯାଇଥାଏ ହେଲେ ଶେଷ ଦିନ ବଡ଼ ପୂଜା ହୋଇ ସମସ୍ତଙ୍କୁ ପ୍ରସାଦ ସେବନ କରାଯାଇଥାଏ ଆଉ ତମ ଆଡ଼େ?
ଆମ ଆଡ଼େତ ପ୍ରଥମେତ ବ ବର୍ଷର ବାର ମାସ ମଧ୍ୟରୁ କାର୍ତ୍ତିକ ପୂର୍ଣି କାର୍ତ୍ତିକ ମାସ ସବୁଠୁ
କୁଲୁ ଭାଇ।
ସବୁଠୁ ଧର୍ମ ମାସ ହଉଚି କାର୍ତ୍ତିକ ମାସକୁ କୁହାଯାଏ।
ହଁ।
ଏଇ ମାସରେ ଆମିଷ ହିଁ ଖାଇବା ମନା ହେଇଥାଏ।
ହଁ।
କାର୍ତ୍ତି ମାସରେ ପାଞ୍ଚ ଦିନ ପୂର୍ବରୁ ପଞ୍ଚୁକ ଆରମ୍ଭ ହୋଇଥାଏ।
ହଁ।
ଏଇ ପଞ୍ଚୁକ ମଧ୍ୟରେ ହାଲୋ।
ହଁ।
ଏଇ ପଞ୍ଚୁକ ମଧ୍ୟ ଆମ୍ଭେ ମାନେ ରାତି ପାହାନ୍ତାରୁ ଉଠି
ହଁ।
ନିଜର ନିତ୍ୟ କର୍ମ ସାରି
ହଁ।
ସ୍ନାନ କରି
ହଁ।
ଠାକୁରଙ୍କ ଦର୍ଶନ କରିବାକୁ ଯାଇଥାଉ।
ହଁ।
ଏବଂ ସମସ୍ତଙ୍କ ଘର ମାନଙ୍କ ସମସ୍ତଙ୍କ ଘନ ଘର ମାନଙ୍କରେ ଥିବା ନିଜ ବନ୍ଧୁବାନ୍ଧବ ସହ ପରରିବାର ସହିତ
ହଁ।
ପଞ୍ଚୁକ ପାଳନ କରିଥାଉ।
ହଁ।
ଆଉ ପଞ୍ଚୁକର ଶେଷ ଦିନରେ ରାତି ପାହାନ୍ତାରୁ ଉଠି ସ୍ନାନ କରି କଦଳୀ ବାହୁଙ୍ଗାରେ ଡଙ୍ଗା ତିଆରି କରି ଡଙ୍ଗା ଭସେଇବାକୁ ଯାଇଥାଉ।
ଓହ। ବାଣ ଫୁଟାଅନି ବାଣ ଫୁଟାଅନି?
ହଁ ବାଣ ବି ଫୁଟା ଯାଏ। ଏଇଭଳି ଘର ଆମର। କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ ଆଉ।
ଓ ଆଉ ଯୋଉ ଠାକୁରଙ୍କ ପ୍ରସାଦ ହୁଏ। ସେଥିରେ କଣ କଣ ମାନେ ହୁଏ ଆଇଟମ?
ଠାକୁରଙ୍କ ପ୍ରସାଦତ ଅରୁଅନ୍ନ, ଡାଲମା, ଖଟା, ପାସ ମିଶ୍ଚର, ଇରା ହୋଇଥାଏ ଆଉ।
ଓ ହୋ। ଆଉ କଣ କହିଥିଲି ମ। ଆଉ କଣ କେମିତି ମାନେ ତମ ଗାଁ ରେ କଣ କେମିତି ଲୋକ ପାଳନ କରନ୍ତି? ସେଇରା ସିନା ଠାକୁରଙ୍କ ବିଷୟରେ ଏମିତି ହୋଇଥାଏ। ଲୋକ କଣ କେମିତି କରନ୍ତି?
ଲୋକ ତ ଯେଉଁ ପ୍ରତ୍ୟେକ ସାଇ ରେ ତ ହୋଇଥାଏ କାର୍ତ୍ତିକ ପୂର୍ଣ୍ଣିମା। କାର୍ତିକ ଠାକୁରଙ୍କ ପୂଜା ହୋଇଥାଏ।
ହଁ।
ଯଉ ଜାଗାରେ କଂ ଠାକୁରଙ୍କୁ ପୂଜା କରନ୍ତି ସେ ଜାଗାକୁ ସଜାସଜି କରିଥାନ୍ତି।
ହଁ।
ସଜାସଜି କରି ଟେଣ୍ଟ କପଡା ମାରି ମାଇକି ଫାଇକି ବଜାନ୍ତି। ଠାକୁ ଠାକୁରଙ୍କୁ ପୂଜା କରନ୍ତି।
ହଁ।
ପଞ୍ଚୁକ ପାଞ୍ଚ ଦିନ ପୁରା ଧୁମ୍ ଧାମ୍ ରେ ପୂଜା କରନ୍ତି ଠାକୁରଙ୍କୁ।
ହଁ।
ଆଉ କଣ? ତମଆଡେ କେମିତି କଣ?
ଆମ ଅଡେ ସେ ଜାଗା ପ୍ରଥମେ ଗୋବର ସାହାଯ୍ୟରେ ଲିପନ୍ତି ଯାହାଦ୍ଵାରା ଜାଗା ଜାଗାଟି ଏ ପବିତ୍ର ହୋଇଥାଏ।
ହଁ।
ଗୋମାତାଙ୍କ ଗୋବରରେ ଲିପା ଯାଇଥାଏ ତାପରେ ସେ ଜାଗାକୁ ଯିଏ ଯୋଉ ନିଅନ୍ତି ଟେଣ୍ଟ ବାଲା ଯିଏ
ହଁ।
ସିଏ ଆସିକି ତା ସେ ଜାଗାଟିକୁ ସଜାନ୍ତି।
ହଁ।
ବିଭିନ୍ନ ପ୍ରକାର ଲ ଆଲୋକ ମାଧ୍ୟମରେ ସେ ଜାଗାଟି କୁ ଆଲୋକିତ କରନ୍ତି।
ଆଚ୍ଛା।
ବିଭିନ୍ନ ପ୍ରକାର ଆଲୋକ ମାନେ ଯୋଉଟା କହନ୍ତି ଲୋକ ଲାଇଟ।
ହଁ।
ଏଥିରେ
ରଙ୍ଗ ବେରଙ୍ଗର ଲାଇଟ୍ ଲଗାନ୍ତି।
କଣ?
ମୁଁ କହିଲି ରଙ୍ଗ ବେରଙ୍ଗର ଲାଇଟି।
ହଁ ରଙ୍ଗ ବେରଙ୍ଗର ଆଲୋକରେ ଆ ରଙ୍ଗ ବେରଙ୍ଗର ଆଲୋକରେ ଆଲୋକିତ କରିଥାନ୍। ବିଭିନ୍ନ ପ୍ର କାର ଅଁ ନୂଆ କ କପଡ଼ା ସାହାଯ୍ୟରେ ଚାରିପଟାଙ୍କ ଲଗାନ୍ତି। ଯାହା ଦ୍ଵାରା ଜାଗାଟି ଟିକେ ହଁ ଯାହା ଦ୍ଵାରା ଜାଗାଟି ସଜାସଜି ମା ସାହାଯ୍ୟରେ
ବହୁତ ସୁନ୍ଦର ଦେଖାଯାଏ।
ହଁ ସୁନ୍ଦର ଦେଖାଯାଏ ତମେ ମଝିରେ କହିଲେ ସେ କଣ ଏମିତି ହବ କି?
ଅଁ ହ।
କହିସାର ତମେ କହିବ ନ ହେଲେ ତ ଏମିତି ଦେଖୁଚ କାଟିକୁୁଟା ଦଉଛନ୍ତି ଆଉ କଣ କ ହବ କି କାଟିିଦେବେ ମୂଳରୁ ଯିବ ଆଉ।
ଆଉ କୁଅ ଆଉ କ?
ତାପରେ ଠାକୁରଙ୍କ ଗୀତ ଲଗେଇଥାନ୍ତି ବକ୍ସ ମାଧ୍ୟମରେ।
ହଁ ମାଇକି ସାହାଯ୍ୟ।
ହଁ ସେ ମାଇକି ସାହାଯ୍ୟରେ ସେଇଟା ତା ସହିତ କେତେଜଣ ଅଛନ୍ତି ଆଧୁନିକ ଗୀତ ମଧ୍ୟ ଲ ଲଗାନ୍ତି। ଛୁଆ। ଛୁଆ ମଧ୍ୟ ରାତିରେ ଗେ ଯୋଉ ଖେଳନ୍ତି ଉଁ ଦୌଡ଼ିକି। ଲାଇଟି ଚାରିଆଡେ ଲାଗିଥାଏ ଛୁଆଙ୍କ ଖୁସି କହିଲେ ନସରେ। ପୂଜା ପର୍ବ ଦ୍ଵାରା ଛୁଆଙ୍କ ମନରେ ଏତେ ଉତ୍ ଉତ୍କୃଷ୍ଟ ଉତ୍କଣ୍ଠା। ଭାବ ଆସିଥାଏ ଏଇଟା ତମେ ବି ପିଲାଦିନେ ଥିଲାବେଳୁକୁ ତମେ ବି ଅନୁଭବ କରିଥିବ। ଖେଳିଚ ବୁଲିଛ ତମେ ଜାଣିଛ ମୁଁ ଆଉ କଣ ଅଧିକ କହିବି?
ହଁ ହ।
ଆଉ କଣ କେମିତି କଁ କରନ୍ତି?
ଆ ପଞ୍ଚୁକ ସରିଲା ପଞ୍ଚୁକ ସରଲା ପରେ ଠାକୁରଙ୍କୁ କେମିତି କଣ ବିସର୍ଜନ କରାଯାଏ ତମ ଆଡେ?
ଅ ସେଇଟା ତ କହୁଛି ଆଉ ଶୁଣ ଆଉ। ଠାକୁରଙ୍କୁ ବଡ ପୂଜା ହୁଏ ସମସ୍ତେ ଏ ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି ଯେପରି ଇଏ ଏ ଏଇ ଠାକୁରଙ୍କ ପ୍ରସାଦ ଅରୁଆ ଏ ଅଣ୍ଣ। ଡାଲମା ଖଟା ପାସ୍ ଆଉ ମିକ୍ସଚର୍ ପୋଟୋଳୋ ଆଉ କଣ କୁହନ୍ତି?
ଆଉ ପାମ୍ପଡ଼? ଏ ଯୋଉ ବ- ବ -ଅ ହଉଚି, ମାନେ ସକ୍ଷମ ଅନୁସାରେ। ନିଜ ସକ୍ଷମତା ଅନୁସାରେ ଖାଦ୍ୟ କରନ୍ତି।
ହଁ।
କୋଉ ଦିନ କୋଉ- କୋଉ ବର୍ଷ ଟିକେ କମି ଯାଇଥାଏ। ଆଏ ଆଇଟମରେ। କୋଉ ବର୍ଷ ବଢି ବି ଯାଇଥାଏ। ଲୋକଙ୍କର ଚାନ୍ଦା ଦବା ଇଏ ଯୋଗୁ ହେଇଥାଏ। କଣ?
ପଇସାକୁ ନେଇକି ହଁ ଖାଦ୍ୟ ତିଆରି କରାଯାଏ ଆଉ।
ସବୁରି ମୂଳରେ ପଇସା।
ହଁ।
ଆଉ ଶେଷରେ ଉଁ କଣ କରାଯାଏ, ନା ଯେତିକ ଭଲ ବାର ଦେଖିକି ଯୋଉ ବାରରେ ଠାକୁର ପକେଇ ପାରିବେ, ସେଇ ସେ ମା ସେଇ ବାରରେ
ମାଇକ୍ ଫାଇକ୍ ବଜେଇ ବାଜା ସାହାଯ୍ୟରେ ଠାକୁରଙ୍କୁ ଗାଁ ଚାରିପଟ ଡାଙ୍ଗ ବୁଲାନ୍ତି।
ଆ କହୁଛି ତମେ କାଇଁ ଏନ୍ତି ଖାଲି ଛାନିଆ ହେଲେ ହବ କି?
ହଁ କୁହ -କୁହ?
ବ ବାଜା ସାହାଯ୍ୟରେ ବୃଦ୍ଧ ଲୋକ ତ କୁହନ୍ତି ବାଜା ଆଣ ଉଁ ଇଏ କର ଆଉ। ଛୁ ଆଜିକାଲିକା ଆଧୁନିକ ଛୁଆ।
ହଁ।
ମୋର ଟିକେ ରଙ୍ଗୀନ ନ ରଙ୍ଗ ବେରଙ୍ଗର ଡିଜେ ନହଲେ ବଡ ଡିଜେ ଆଧୁନିକ ଗୀତ ତ ନ ବାଜିଲେ ସେ ଆଉ ଟିକେ ସମ୍ଭାଳି ପାରନ୍ତିନି। କୋ ଉ ରାଗିକି ଆସ ନ୍ତିନି, ସେଥି ଯୋଗୁ ସେ ନୂଆ -ନୂଆ ଆସେ ବି ସେ ଇଏ, ଲୋକଙ୍କୁ ବୁଢା ବୃଦ୍ଧ ଲୋକ ବାଧ୍ୟ ଖୁସି ହୁଅନ୍ତି। ଆଉ ଆଧୁନିକ ଛୋଟ ଛୁଆ ହେଇ ଆସି ସେ ଡିଜରେ କରନ୍ତି। ଯଦି ଅଧିକ ପଇସା ହୁଏ ବା ସହିତ ଡିଜେ ଆସେ। ନହେଲେ ଏଥିରୁ ଆସିଲେ ଆଉ ଗୋଟେ ବର୍ଷ ସେଥିରୁ ଆସେ। ଏମିତି ହୁଏ ଆଉ। ଆଉ ତମର କଣ କେନ୍ତି କର?
ଆମର ତ ପଞ୍ଚୁକ ଲାଷ୍ଟ ଦିନ, ସଭା ଶେଷ ଦିନ ଠାକୁରଙ୍କ ପାଖରେ ବଡ ଭୋଜି ଆୟୋଜନ କରାଯାଏ।
ହଁ।
ସବ, ପୁରା ଗାଁଟା ଯାକ ଲୋକ ଭୋଜିକୁ ଉପଭୋଗ କରିଥାନ୍ତି।
ହଁ।
ଆଉ ତାପରେ ଠାକୁରଙ୍କ ବିଷୟ ହେଲା, ବଡ ପୂଜା ସରିଲା ପରେ ଲାଷ୍ଟ ଦିନ ପୂଜା ସରିଲା ପରେ
ହଁ।
ଠାକୁରଙ୍କୁ ବିସର୍ଜନ ଦେଇ ଦେଇଥାନ୍ତି। ବିସର୍ଜ ଦେଲା ପରେ, ଦିନେ ଦି ଦିନି କି କେଉ ବାର ଦେଖିକି, ଡେଟ ଦେଖିକି ଇଁ ଠାକୁରଙ୍କୁ ପକେଇ ବିସର୍ଜନ କରିବାର ଅ ତାରିଖ ଖୋଜି
ହଁ
ତାକୁ ଗାଁ ଚାରିପଟ ବୁଲାଇ
ହଁ
ହଁ ଶେଷରେ ନେଇକି ନଦୀ, ପୋଖରୀ, ନାଳ ଯୋଉଥିରେ ବସେଇ ଦିଅନ୍ତି।
ଓହୋ।
ଆଉ କଣ, ଏଇଭଳିଆ ତ ହୋଇଥାଏ ଆମ ଆଡେ ଆଉ।
ଓହୋ।
ହଉ ଯା କଣ କରିବ ଆଉ, ମୁଁ ରହୁଚି କାମ ଅଛି। ଆଉ ସି